ହଁ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର। ଭଲ ଅଛନ୍ତି?
ହଁ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଏବେ ତ ବର୍ଷା ଦିନ ଆଉ।
ହଁ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଅଁ ଘରେ ସମସ୍ତେ ଭଲ ଅଛନ୍ତି। ମୁଁ ତ ଏବେ ଗାଁ ରେ ହିଁ ଥିଲି କେତେ ଦିନ ହବ କାଲି ମୁଁ ପଳେଇ ଆସିଚି ଏଟା।
ଗାଁ ତାହେଲେ ଗାଁର ପରିବେଶ ର ଅନୁଭୂତି ଟିକେ କୁହନ୍ତୁ କେମିତି କଣ ସେଠି କେମିତି କଣ କରନ୍ତି?
ଟେ ସବୁ କିଛି ଅଲଗା ହିଁ ପରିବେଶ ମାନେ ସେଇଠି ସବୁ କିଛି ଉଁ ଲାଗୁଚି ଫ୍ରେଶ ମାନେ ସହର ଅପେକ୍ଷା। ଏଇଠି ଧୂଳିମଳି ହଁ ଧ ସବୁଆଡ଼େ ଟିକେ ସବୁଜ ସବୁଜ। ସହରରେ ଟିକେ ଧୂଳିମଳି ଆଉ ବେଶୀ ଟିକେ ଦୂଷିତ ନାଇଁ କି? ମାନେ ଏତେ ଗାଡ଼ି ମଟର ଚାଲୁଚି।
ହଁ ସେ ଧୂଆଁ ପାଇଁ ମାନେ ଶବ୍ଦ ପାଇଁ ମାନେ ଯୋଉ ଶବ୍ଦ ଦିନିଷଟା ଧୂଆଁ ଏସବୁ ସହରରେ ବେଶୀ ଟିକେ ମିଳେ। ଆଉ ଗାଁ ରେ ତ ସବୁଆଡ଼େ ସ ଏବେ ତ ବର୍ଷା ଦିନକୁ ତ ଆପଣଙ୍କୁ ତ ଗାଁ ର ମାନେ ପରିବେଶ ଆହୁରି ସ ସୁନ୍ଦର ଦେଖାଯାଉଥୁ।
ଆହୁରି ସୁନ୍ଦର ଲାଗୁଚି ସବୁଆଡ଼େ ତ ସବୁଜ ସବୁଜ। ଆଉ ସବୁ କିଛି ତ ଫ୍ରେଶ ଫ୍ରେଶ ବଢ଼ିଆ ଲାଗୁଚି ଆଉ ଗାଁ ରେ ଗୋଟେ ଅଲଗା ପ୍ରକାର ହିଁ ଆଉ ଖାଇବାକୁ ବି ପ୍ରାୟ ଜିନିଷ ମିଳୁଚି।
ସେଠି ସବୁ ମାନେ ସତେଜ ପନିପରିବା ମିଳୁଥିବ ପନିପରିବା ସତେଜ ମିଳୁଥିବ।
ହଁ ବିନା ଯୋଉ ରାସାୟନିକ ସାର ହଁ ରାସାୟନିକ ସାର ବିନା ପ୍ରୟୋଗ ବାଲା।
ହଁ ସେଇଟା ମିଳୁଥିବ ବୋହୁତ ଭଲ ଆଉ।
ହଁ। ଗାଁ ରେ ବଢ଼ିଆ ଲାଗେ ମାନେ ବର୍ଷା ହେଇଥିବ ସନ୍ଧ୍ୟାରେ କୁଆଡ଼େ ବୁଲାବୁଲି କରିି ଯିବା ପାଇଁ। ଗୋଟେ ଏ ଅଲଗା ପ୍ରକାର ତାର ଗୋଟେ ପରିବେଶ ଥିବ ବଢ଼ିଆ ଲାଗୁଚି ବୁଲିବା ପାଇଁ।
ଆଉ ଗାଁ ର ସେଇ ଗାଈ ଗୋଠ ଗୁଡ଼ାକ ବି ଭଲ ଲାଗେ ନା। ସନ୍ଧ୍ୟା ହେଲେ ଗାଈ ମାନେ ଫେରିବେ ଆଉ ସକାଳୁ ଯିବେ। କି ସ ଅନ୍ୟ ଅନ୍ୟ ପଶୁ ମାନେ ବି ଛେଳି ହଉ ମେଣ୍ଢା ହୋଉ। ଯୋଉମାନେ ରଖିଛନ୍ତି ବି ସନ୍ଧ୍ୟାରେ ଫେରୁଥିବେ ଆଉ ବହୁତ ଭଲ ଲାଗୁଥିବ ଗାଁ ର ପରିବେଶ।
ହଁ ସମସ୍ତେ ଘରେ ଥାଉଛନ୍ତି ପୁଣି ସମସ୍ତେ ଘରେ ଥାଉଛନ୍ତି କଥାବାର୍ତ୍ତା ହେଇପାରିବେ।
ହଁ ମାନେ ନିଜ ସମୟଟା ବେଶୀ ବିତେଇ ହୁଏ ଗାଁ ରେ ନୁହେଁ କି। ମାନେ ଆମେ ସହରରେ ଯେମତି। ସବୁବେଳେ କାମର ବ୍ୟସ୍ତତାରେ ନିଜ ନିଜ ଭିତରେ ବି ସମୟ କାଢି ପାରୁନା। କିନ୍ତୁ ଗାଁରେ କଣ ହୁଏ ସେଇ ଦିନିଷ ଟା ଭଲ ଲାଗେଜେ ସମସ୍ତେ ସମସ୍ ତାଙ୍କ ସହ ସମୟ ବିତିଥାନ୍ତି। ଆଉ ଏମିତି ସନ୍ଧ୍ୟା ବେଳେ ହଉ ସମସ୍ତେ ନିଜ ଘରୁ ବାହାରିକି ବସନ୍ତି ଯୋଉ ଆଉ ଭଲ ଲାଗେ ସବୁ। ମାନେ ବଡ ବୟୋଜ୍ୟେଷ୍ଠ ମାନେ ବି ବସିକିନା ତାଙ୍କର ଯୋଉ ଗୋଟେ ଭଲ ଲାଗେ ସେଇ ଦିନ ଛୁଆଟା ବି ଗାଁର।
ହଁହଁ ହଁ ସେରା କିଛି ଦିନ ପାଇଁ ସେ ଅନୁଭୂତି ଏଟା ମିଳେ ଆଉ କାହିଁକି ନା ପାଠ ପୁଠି ସବୁ ପଢା ପଢି କରିବା ପାଇଁ ହେଲେ ସହର ରହିବାକୁ ପଡୁଛି। ଗାଁ ରହିଲେ ସେତିକି ମାନେ ସୁବିଧା ହେଇପାରୁନି ଟିକେ।
ହଁ ସେଇଟା ହିଁ ମାନେ ଗାଁ ରେ ଟିକେ କଣ କି କିନ୍ତୁ ଆଗ ଅପେକ୍ଷା ବି ବହୁତ କିଛି ମାନେ ଏ ସୁବିଧା ସୁଯୋଗ ମିଳିଲାଣି ଗାଁରେ ହେଲେ ବି।
ହଁ ଗାଁ ରେ ତ ବହୁତ ସୁବିଧା ହେଲାଣି ଏବେ ମାନେ ଆଗରୁ ତ ମାନେ ପାଣି ସୁବିଧା ବି ନଥିଲା ମାନେ ଯୋଉ ସପ୍ଲାଏ ପାଣି ନାଇଁ ପିଇବା ପାଣି। ସେଇରା ବି ନଥିଲା ତାପରେ ଯୋଉ ରାସ୍ତା ଷ୍ଟ୍ରିଟ ଲାଇଟ୍ ଯାକ ଯୋଉ ଲାଗୁଥିଲା ସେଇଟା ବି ନଥିଲା। ତ ଏବେ ମୁଁ ଯାଇକି ଦେଖୁଛି ପ୍ରାୟ ଜିନିଷ ହେଇଗଲାଣି ଗାଁରେ ହେଲେ। ଧୀରେ ଧୀରେ ଉନ୍ନତି ହଉଛି ଆଉ।
ଆଗ ମାନେ ଗାଁର ବି ଲୋକ ସହରକୁ ମାନେ ଗାଁ ରେ ହିଁ ପଢିବାର ସୁଯୋଗ ନଥିଲା ତାଙ୍କୁ ଯେମ ତି ହେଲେ ସହରକୁ ଆସିବାକୁ ପଡୁଥିଲା। ଏବେ ବି ଆସୁଛନ୍ତି କିନ୍ତୁ ଏବେ କଣ ହଉଛି ମାନେ ଗାଁରେ ରହିକି ବି ସେଇ ସୁଯୋଗ ଟା ତାଙ୍କୁ ମିଳି ପାରୁଛି ମାନେ ମୋବାଇଲ ଦ୍ଵାରା ସେମାନେ ବହୁତ ଜିନିଷ ମୋବାଇଲରେ ପଢି ପାରିଲେ। ଆଉ ସବୁ ଜିନିଷ ସହରର ବି କିଛି ଜାଣିପାରିଲେ। ଆଗ ଗାଁ ର ଲୋକ କଣ ସହରର କିଛି କଥା ଜାଣି ବି ପାରୁନଥିଲେ। ସେ ଜିନିଷ କଣ ହଉଛି କଣ ନାଇଁ କିଛି ଜଣା ନଥିଲା କିନ୍ତୁ ବର୍ତ୍ତମାନ ସେମାନେ ଗାଁ ରେ ବି ରହିକି ସହରର ବହୁତ କିଛି ଜିନିଷ ଜାଣିପାରୁଛନ୍ତି‌। କିନ୍ତୁ କଣ ମାନେ
ମାନେ ଆଗରୁ କଣ ହଉଥିଲା ମାନେ ଗାଁ ଜାଗରେ ନେଟୱାର୍କ ବି ରହୁନଥିଲା ନା। ତ ଅନଲାଇନ ପାଠ୍ୟକ୍ରମର ଏତେ ସେମାନେ ସୁବିଧା ଉଠେଇ ପାରୁନଥିଲେ। ହଁ ଏବେ ନେଟ ନେଟୱାର୍କ ଜାକ ବି ବସିଲାଣି ନେଟୱାର୍କ ପାଉଛି ତ ପିଲାମାନେ ଆରାମସେ ପଢି ପାରୁଛନ୍ତି ଆଉ।
ହଁ ବୋ ମାନେ ଗାଁ ର ବିଦ୍ୟାଳୟ ବି ଆଗ ଯେମିତି ଥିଲା ଏବେ ବହୁତ କିଛି ସେଠି ସୁବିଧା ମିଳିଲାଣି। ସେଠି ମାନେ ଛୁଆ ମାନଙ୍କ ପାଇଁ ମାନେ ନିଜର ଖେଳିବାଠୁ ଯୋଉ ସରଞ୍ଜାମ ଗୁଡିକ ଆଗ ଏତେ ନଥିଲା। ତାଙ୍କୁ ବାହାରକୁ ଯିବାକୁ ପଡୁଥିଲା କିନ୍ତୁ ଏବେ ବିଦ୍ୟାଳୟରେ ବି ସବୁ ଜିନିଷ ଦେଲେଣି। ମାନେ ଛୁଆ ମାନେ ଖେଳକୁଦ କରିବା ପାଇଁ ବହୁତ ଜିନିଷ ସରକାର ବି ଦେଇଦେଲେଣି।
ଆଉ ଆଗ କାଳ ଆଗ ବିଦ୍ୟାଳୟ ଜାଗରେ ବି ମାନେ ଯେତିକି ଶିକ୍ଷକ ରହିବା କଥା ସେତିକି ରହୁନଥିଲେ ମାନେ ବହୁତ କମ ରହୁଥିଲେ। ଦି ତିନିଟା ତ ପିଲାମାନଙ୍କୁ ଏତେ ଧ୍ୟାନ ଦେଇ ପାରୁ ନଥିଲେ। ଆପରେ ତ ଯେତିକି ମାନେ ସରଞ୍ଜାମ ଉପକରଣ ଦରକାର ସବୁ ସେମାନଙ୍କୁ ମିଳୁଛି। ଆଉ ଖାଇବା ବି ତ ଆଗରୁ ଏତେ କିଛି ମାନେ ଜିନିଷ ଦଉନଥିଲେ ଖାଇବାକୁ ଏତେ ଭଲ ବି ଦଉନଥିଲେ। ଏବେ ସବୁ କିଛି ଭଲ ହେଇଗଲାଣି।
ହଁ ସେଇ ଭଲ ମାନେ ଛୁଆଙ୍କର ବି ଦେ ମାନେ ଖାଇବା ଭଲ ବି ଦଉଛନ୍ତି ଆଗ ଅପେକ୍ଷା। ଆଉ ଛୁଆଙ୍କୁ ପୋଷାକ ପତ୍ର ବି ଭଲ। ଆଉ ମାନେ ପାଠ ପଢା ବି ସେମତି ସେଇଭଳି ଶିକ୍ଷକ ବି ରହିଲେଣି ଯେ ପ୍ର ପ୍ରତ୍ୟେକ ବିଷୟ ପାଇଁ ପ୍ରତ୍ୟେକ ଶିକ୍ଷକ ଆଗ କଣ ହଉଥିଲା? ଗୋଟେ ଶିକ୍ଷକ ବି ମାନେ ଦି ତିନିଟା ବିଷୟ ପଢେଇ ଦଉଥିଲେ। କିନ୍ତୁ ଏବେ ମାନେ ଗୋଟେ ବିଷୟ ପ୍ରତି ଗୋଟେ ଦିଟା ବି ଶିକ୍ଷକ ମାନେ ଅଧିକ ବି ଶିକ୍ଷକ ରହି ଯାଉଛନ୍ତି। ଦିଟା ବି ଶିକ୍ଷକ ରହିଯାଉଛନ୍ତି ମାନେ ଛୁଆଙ୍କୁ ସେମାନେ ଅଧିକ ସମୟ ଦେଇ ପାରୁଛନ୍ତି। ଛୁଆ ବି ନିଜର ଯାହାବି ଛୁଆ ବି ହଁ। ଆଜ୍ଞା ଛୁଆ ବି ନିଜର କହିପାରିଲା ଯାହାବି ତାର କିଛି ଅସୁବିଧା ହେଲା ସିଏ ବି ଶିକ୍ଷକଙ୍କୁ ଜଣେଇ ପାରିଲା। ମାନେ ବୋହୁତ କମ ସମୟରେ ବୋହୁତ କିଛି ଛୁଆ ମାନେ ବି ଜାଣି ପାରୁଛନ୍ତି।
ଆଜ୍ଞା ସେଇଆ ଆଉ ଏବେ ପାଠ୍ୟ ପୁସ ତକ ଯାକ ବି ମାନେ ସେମାନଙ୍କୁ ଦଉଛନ୍ତି। ମାନେ ଅ ଫ୍ରିରେ ଉପଲବ୍ଧ ହଉଛି। ହଁ ଆଗରୁ ସେଇଟା ହେଲେ କିଣିବାକୁ ପଡୁଥିଲା। ହୁଁ ଆଉ ଯୋଉ ଆଉ ଯୋଉ ଗରିବ ପିଲାମାନେ ଯୋଉମାନେ ନାହାନ୍ତି। ସେମାନଙ୍କୁ ଏତେ ମାନେ ପଢାପଢି ପାଇଁ ଏତେ ସୁବିଧା ହଉନଥିଲା ଆଗରୁ କିନ୍ତୁ ଏବେ ସବୁ କି ଯେତୁ ଫ୍ରି ରେ ମିଳୁଛି ଆଉ ସମସ୍ତେ ଶିକ୍ଷକ ମାନେ ବି ସେମାନେ ଧ୍ୟାନ ଦଉଛନ୍ତି ପ୍ରୋତ୍ସାହନ କରୁଛନ୍ତି। ତାଙ୍କର ଯୋଉ ମା ବାପା ଅଛନ୍ତି। ସେମାନଙ୍କୁ ବି ୟା ପ୍ରତି ସଚେତନତା ଦିଆ ହଉଛି ତ ସେମାନେ ବି ଏବେ ତାର ସୁବିଧା ଉଠେଇ ପାରୁଛନ୍ତି ଆଉ।
ଆଜ୍ଞା ମାନେ ଏବେ ଦେଖନ୍ତୁ ମାନେ ଛୁଆ ଗୁଡାଙ୍କୁ ଆଉ ମାନେ ଟିୟୁ ଟିୟୁସନ ଯାଉଛନ୍ତି କିନ୍ତୁ ବୋହୁତ ଛୁଆ ଏମିତି ବି ହେଇଗଲାଣି ଯେ ସେ ସ୍କୁଲ ରୁ ହିଁ ତା ମାନେ ସେଇ ବିଦ୍ୟାଳୟରୁୁ ହିଁ ତାଙ୍କୁ ତା ମାନେ ଗୋଟେ ସନର ସୁବିଧା ସୁଯୋଗ ମିଳିଗଲାଣି ମାନେ ସେଇଭଳି ଶିକ୍ଷକ ତାଙ୍କ ମାନଙ୍କୁ ପାଠ ପଢେଇଲେଣି। ଆଉ ସମୟର ଠିକ ଉପଯୋଗ ବି କରୁଛନ୍ତି। ମାନେ ଛୁଆଙ୍କୁ ଆଉ ସେମାନେ ଏମତି ଏ ଅବହେଳା କରୁନାହାନ୍ତି। ତ ପାଠ ପଢାଟା ଧୀରେ ଧୀରେ ଛୁଆଙ୍କର ବି ବୋହୁତ କିଛି ଉନ୍ନତ ଧରଣର ହେଲାଣି। ଉନ୍ନତି ବି କରୁଛନ୍ତି ଛୁଆ ମାନେ ଆଉ ଟିକେ ଯଦି
ଅନଲାଇନ ପାଠ୍ୟକ୍ରମ ପାଇଁ ବି ପିଲାମାନେ ବୋହୁତ ସୁବିଧା ପାଉଛନ୍ତି।
ସୁବିଧା ପାଇଗଲେଣି ହଁ। ସେଇ ସେଇଟାକୁ ହିଁ ବାପା ମା ଆଉ ଟିକେ ଯଦି ଧ୍ୟାନ ଦେବେ ପିଲାମାନେ କଣ ହଉଛି ସେମାନେ ଛୋଟ ପିଲା ସେମାନେ ଏଇ ବିଷୟରେ ପ୍ରତି ମାନେ ପାଠ ପଢାଠୁ ଅଧିକ ଛୁ ଛୋଟ ଛୁଆ ଯେହେତୁ ତାଙ୍କର ମାନେ ଖେଳକୁଦ ବି କରିବା କଥା ଆଉ ସେମାନେ କଣ ହଉଛି ଧୀରେ ଧୀରେ ମୋବାଇଲ ପ୍ରତି ବେଶୀ ଆକୃଷ୍ଟ ହେଇକି ମାନେ ତାଙ୍କର ଖେଳକୁଦକୁ ଟିକେ କମ କରିଦେଇକି ମାନେ ପାଠ ପଢି ସାରିଲା ପରେ ମୋବାଇଲ ଧର ଛନ୍ତି ଯୋଉଟା କି ସେଇଟା ବାପା ମା ଧ୍ୟାନ ରଖିବା କଥା ଯେ ଏଇ ଜିନିଷ ଟାକୁ ତାଙ୍କଠୁ ଦୂରେଇକି ସେମାନେ କେମିତି ଛୁଆକୁ ଖେଳକୁ ଦରେ ନିଜର ମାନେ ଅ କିଛି ଅଲଗା ଜିନିଷରେ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଉ। ତାଙ୍କୁ ନିୟୋଜିତ କରିଦେବେ ଯଦି ସେ ଜିନିଷ ଟା ବହୁତ ଭଲ ହବ।
ଆମେ ଆଗ କାଳରେ ମାନେ ଆମେ ଯେତେବେଳେ ଛୋଟ ଥିଲେ ଆମର ମାନେ କିଛି ନଥିଲା ନା ଏମତି ସୁବିଧା ଅନଲାଇନ। ଆମେ ଯେତେବେଳେ ଆମେ ସବୁ ସ୍କୁଲ ରୁ ଫେରିକି ମାନେ ଆସି ସିକୀ ଆମେ ସେ ଛୋଟ ଛୋଟ ଯୋଉ ପିଲାମାନେଥିବ ସେମାନଙ୍କ ସହିତ ଗାଁ ରେ ମାନେ ଗାଁର ବାହାରେ ଆମେ ସବୁ ଖେଳିବାକୁ ଯିବୁ କିନ୍ତୁ ଏବେ ତ ଆଉ ପିଲା ତ ବାହାରୁ ନାହାନ୍ତି। ଖାଲି ତ ସେମାନେ ମୋବାଇଲ ଧରିକି ବସିଲେ ଆଉ।
ମାନେ ସେ ଗାଁ ର ସେଇ ପ୍ରକୃତି ଟାକୁ ସେମାନେ ଉ ପଭୋଗ କରିପାରୁନାହାନ୍ତି ଯୋଉ
ବିଭିନ୍ନ ସେ ଖେଳକୁଦ ଯୋଉ ଆଗର ଥିଲା ସେଟା ବି ସେମାନଙ୍କୁ ଆଉ ଆସିବନି ସେମାନେ ଜାଣିବେନି।
ନାଇଁ ମାନେ କେତେ ସୁନ୍ଦରର କେତେ ସୁନ୍ଦର ନାଁ ଗୁଡାକ ସେ ଖେଳର। ସେଇଟା ସେମାନଙ୍କୁ କହିଲେ ବୁଝି ବିି ପାରିବେନି ଆଉ ସେଇଟା କରିବା ଦ୍ଵାରା ସେତେବେଳେ ମାନେ ଆମର ଶରୀର କେତେ ସୁସ୍ଥ ରହୁଥିଲା। ମାନେ ଆମେ କେତେ ବିଷୟ ଜାଣି ପାରୁଥିଲେ। ବର୍ତ୍ତମାନ ଛୁଆଙ୍କର ଏଇ ସବୁ ଜିନିଷ ଧୀରେ ଧୀରେ ବନ୍ଦ ହବା ଦ୍ଵାରା ତାଙ୍କର ମାନେ
ହଁ ତାଙ୍କର ଶାରୀରିକ ମାନସିକ ପ୍ରତି ବି ଏରା
ଏଇଟା ଚାପ ପକଉଛି ମାନେ ସେଇଟା ବାପା ମା ବାପା ମା ଯଦି ଧ୍ୟାନ ରଖିବେ ଛୁଆଙ୍କର ଆହୁରି ଉନ୍ନତି ହେଇପାରିବ। ମୋବାଇଲ ସରକାର ଦେବା ଦ୍ଵାରା ସେଟା ବହୁତ କିଛି ଉପଯୋଗୀ ହଉଛି କିନ୍ତୁ ତାର ଆମ ମାନେ ଭଲ ଭାବରେ ତାକୁ ବ୍ୟବହାର କରିବା ଦରକାର ତାର ମାନେ କୁ ପ୍ରଭାବ ଯେମିତି ଛୁଆଙ୍କ ଉପରେ ନ ପଡେ ମାନେ ସେଇଟା ବାପା ମା ଯେତିକି ଧ୍ୟାନ ରଖିବେ ସେତିକି ବହୁତ ଭଲ।
ହଁ ପରା ପିଲାମାନେ ପୁଣି ଏବେ ଯୋଉ ପିଲାମାନେ ମୋବାଇଲ ମାନେ ଧରୁଛନ୍ତି ଛୋଟ ଛୋଟ ପିଲା ଛୋଟ ଛୋଟ ପିଲା ଯାକ ବି ଦେଖିବେ ଆପଣ ସେମାନଙ୍କୁ ମାନେ ଚଷମା ଲାଗିଲାଣି ସେମାନଙ୍କର ଅଧିକ ସେ ସ୍କ୍ରିନ୍ ଟାଇମ ହେଇଯାଉଛି ସେମାନଙ୍କୁ ନହେଲେ ଆଗ କାଳ ରେ ଛୋ ଛୁଆଙ୍କୁ ଏତେ ଚଷମା ଲାଗୁନଥିଲା ଟିକେ ବୟସ ହେଲା ପରେ କି କଣ ଏମିତି ଲାଗିବ। କିନ୍ତୁ ଏବେ ତ ଛୋଟ ଛୁଆାନଙ୍କର ମୋବାଇଲ ଦେଖି ଦେଖି ଏଇ ପ୍ରକାର ଅବସ୍ତା। ତାର ସେଇଟା ମା ବାପା ହିଁ ଧ୍ୟାନ ଦେବା ଦରକାର ଯେହେତୁ ସେମାନେ ଛୋ ଟ ଅଛନ୍ତି ନା ତ ସେମାନଙ୍କୁ ତ ସେଇ ଜିନିଷ ପ୍ରତି ସେମାନେ ବେଶୀ ଆକୃ ଟ ହଉଛନ୍ତି ସେଟା ମା ପାଇଁ ହିଁ ଧ୍ୟାନ ଦେବା ଦରକାର।
ହଁ ମାନେ ତାଙ୍କୁ ଯେତିକି ପାରିବେ ମାନେ ଆମର ମାନେ ଘରେ ଖେଳ ହଉ କି ଯୋଉ ମାନେ ଘର ଭିତରେ ବି ହଉ ଏ ଲୁଡୁ ହଉ। କି ଚେସ୍ ସବୁ ଏଇଗୁଡାକ ଯେତିକି ଖେଳିବେ ମାନେ ଏଇ ସତରଞ୍ଜ ଖେଳ ଟା ଏଇ ସବୁ ଯାକ ବହୁତ ଭଲ। ନିଜ ମାନେ ମସ୍ତିଷ୍କ ର ଆହୁରି ଉନ୍ନତି ହବ କିନ୍ତୁ ଫୋନ ରେ ଯେହେତୁ ଆମେ ପାଠ ପଢିବାକୁ ଆମେ ତାକୁ ଯୋଉ ଭଳି ବ୍ୟବହାର କରିବା ସିଏ ଆମକୁ ସେଇଭଳି ହିଁ ଦବ। ଆମେ ଯଦି ତାର ଠିକ୍ ଭାବରେ ଉପଯୋଗୀ କରିବା ସେଇ ଜିନିଷ ବି ଆମକୁ ସେଇଭଳି ଦବ ଆମେ ଯଦି ବହୁତ୍ ସମୟ ଧରି ତାକୁ ଧରିବା ସେ ଧୀରେ ଧୀରେ ତାର ଯୋଉ ରଶ୍ମିତା ଭିତରୁ ବାହାରୁଚି। ଛୁଆଙ୍କର ମସ୍ତିଷ୍କ ଉପରେ ସେଟା ପ୍ରଭାବ ପକୋଉଚି। ସେଥିପାଇଁ ଛୋଟ ଛୁଆ ବି ଧୀରେ ଧୀରେ ଚିଡି ଚିଡା ହେଇଯାଉଛନ୍ତି ମାନେ। ଛୋଟ ଛୋଟ କଥାରେ ସେମାନେ ରାଗିଲା ଭଳିଆ ହଉଛନ୍ତି। ମାନେ ସହନଶୀଳତା ତାଙ୍କ ପାଖରେ ଆଉ ଧୀରେ ଧୀରେ ରହୁନି। ତ ସେଇ ଜିନିଷକୁ ଆମେ ଯେତିକି ଦୂରେଇକି ରଖିବା। ହଁ ଛୁଆଙ୍କ ପ୍ରତି ବି ମିଶିବା ତାଲେ ବହୁତ୍ ଭଲ।
ମ୍ୟାଡ଼ାମ ତାହେଲେ ମୁଁ ରଖୁଚି ଆଉ।
ହଁ ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି ଆପଣଙ୍କ ଘାଁ ର ପରିବେଶ ଏତେ ସୁନ୍ଦର ଭାବରେ କହିଲେ ବହୁତ ଭଲ ଲାଗିଲା ହଁ ମ୍ୟାଡାମ ରହିଲି ଧନ୍ୟବାଦ।